ଶୁଭ ସନ୍ଧ୍ୟା ଭଉଣୀ କୁହନ୍ତୁ?
ଦି
ଏଇ ଗରମ ଲାଗୁଛି ଛାତ ଉରେ ବସିଛି ଆଉ।
ଆଚ୍ଛା ଆଚ୍ଛା ଗରମ ଆପଣଙ୍କ ଏରିଆ ରେ ତାହଲେ ପଡ଼ିଲାଣି ଜୋରେ ନା?
ହଁ ଗରମ ତ କମୁନି ବର୍ଷା ହଉଛି ଯେ ବର୍ଷା ହେଇକି ବି ଗରମ କମୁନି।
ବର୍ଷା ମାନେ ସବୁଦିନ ହଉଛି ନା ଆଜି ହଉଛି ଦିନେ ଛାଡିକି ଦିନେ ଏମିତି ହଉଛି?
ନାଇଁ ଏଇ ଦି ଚାରି ଦିନ ହବ ଲଗାତାର ବର୍ଷା ହଉଛି।
ଓ ବର୍ଷା ତ ହଉଛି ଆମର ଆଜି ଆମ ଏପଟେ ହେଇନି କିନ୍ତୁ କାଲି ଯୋଉଁ ବର୍ଷା ହେଇଥିଲା ମାନେ ବୋଧେ ଏମିତି ବର୍ଷା କେବେ ହେଇନଥିଲା। ବହୁତ ଜୋରରେ ବର୍ଷା ହେଇଛି।
ହୋ ହୋ ନାଇଁ ନାଇଁ ଆମର ଯୋଉ ବର୍ଷା ଟା ହଉଛି ସେଇଭଳିଆ ଛିଞ୍ଚି ଦେଇକି ପଳଉଛି। ବେଶୀ ବଡ ଆକାରରେ ବି ହଉନି।
ହ ଆଉ ଆପଣଙ୍କର ଏରିଆରେ କଣ କେମିତି ସବୁ ପୂଜା ପର୍ବ ହୁଏ ଟିକିେ କୁହନ୍ତୁ।
ଆମର ଏଠି ବେଶୀ ଭଲ କୋଉଟା ହୁଏ କହିଲେ ଖୁଦୁୁରକୁୁଣି ଓଷା ଟା ବହୁତ ବଡ ଆକାର ରେ ହୁଏ।
ଖୁଦୁରୁକୁଣି ଓଷା।
ହଁ ଆମର ଦିସାହି ମିଶି କରନ୍ତି ନା ଆଉ ଟିକେ ବଡ ଲୋକ। ଲୋକ ବି ବହୁତ ଭଲସେ ଆମକୁ ଉତ୍ସାହିତ କରନ୍ତି ଆଉ ସେଥିପାଇଁ ଗୋଟେ ବହୁତ।
ଆଚ୍ଛା ଆଚ୍ଛା ସେଥିପାଇଁ ଟିକେ ଭଲସେ ହୁଏ ଖୁଦୂରୁକୁଣି ଅଷା ଆଉ ନାଇଁ। ଆମର ଏପଟେ କିନ୍ତୁ ଦୂର୍ ଦୁର୍ଗା ପୂଜା ଜାଣିଛନ୍ତି ଆପଣଙ୍କ ଏରିଆ ରେ ହୁଏ ନା ପୂଜା ପୂଜା ଖଣ୍ଡା ଫଣ୍ଡା
ହଁ ଖଣ୍ଡା ହିଁ ପୂଜା ହୁଏ।
ଆଚ୍ଛା ନାହିଁ ଆମର କିନ୍ତୁ ଆପଣ ବିଶ୍ୱାସ କରିବେନି ପୁରା ଯ ବହୁତ ବଡ଼ ଘରେ ହୁଏ ଦୁର୍ଗା ପୂଜା। ହଁ ପୁରା ମାନେ ଆମର ମୂର୍ତ୍ତି ଆସନ୍ତି ପିତ୍ତଳ ମୂର୍ତ୍ତି ମାଆଙ୍କର ପୁରା ଆସେ ମନ୍ଦିର ଏ ଆମର ଅଛି ଦୁର୍ଗା ଘର ଅଛି ହେଲା ସେ ଘରେ ରହିକି ସେ ପୂଜା ପାଆନ୍ତି ପୁରା ପାଆନ୍ ପାଞ୍ଚଦିନ ଜା
ପାଞ୍ଚ ଦିନି ଯାଙ୍କ ହୁଏ ତମର।
ହଁ ପୁରା ପାଞ୍ଚ ଛଅ ଦିନ ହୁଏ ପଞ୍ଚମୀ ଷଷ୍ଠୀ ସପ୍
ଓହୋ ମାନେ ପଞ୍ଚମୀ ଦିନ କ କଳସ ବୁଡେ ତମର।
ହଁ ରାତିରେ ଠାକୁର ଆସିବେ ହଁ ରାତିରେ ଠାକୁର ଆସିବେ ଯେତେବେଳେ ସନ୍ଧ୍ୟା ସାତଟା ଖଣ୍ଡ ବେଳେ ଠାକୁର ଆସିବେ ମାନେ ଠାକୁର ରୁହନ୍ତି ବ୍ରାହ୍ମଣଙ୍କ ଘରେ। ସେ ନିତି ଖାଆନ୍ତି ନା ଏଠି ତ ନିତି ସବୁଦିନ କେହି ଦେଇପାରିବେନି ସେଥିପାଇଁ ପୁରା ନୀତି ଖାଆନ୍ତି ବୋଲି ସେ ତାଙ୍କ ଘରେ ରୁହନ୍ତି କେବଳ ଦୁର୍ଗା ପୂଜା ଯେଉଁ ପାଞ୍ଚ ସାତ ଛଅ ଦିନ ହୁଏ ସେଇ ଛଅ ଦିନ ଯାକ ମାଆ ଆସନ୍ତି। ତ ଦୁର୍ଗା ଘର ପୁରା ତା ପୂର୍ବରୁ ପୁରା ସଫାସଫି ହେଇ ସାଜ ଶଯ୍ୟା ହେଇ ତା ପରେ କଣ ହୁଏ ନା ମା ଆସନ୍ତି ପୁରା ବାଜା ବାଣ ଏଠିକି ମା ଆସିବେ ତାପରେ ରାତି ଦଶଟା ଏଗାରଟା ବେଳକୁ ପୁରା କଳସରେ ଜଣେ ଅଛନ୍ତି ଆମର ସେ କଳସ ବୁଡ଼ାନ୍ତି ସେ ବଡ଼ପା ହେବେ ସେ କଳସ ବୁଡ଼ାନ୍ତି ସେ ଯାଆନ୍ତି ସବୁ ସା ହା ସବୁ ଗାଁ ଲୋକ। କୀର୍ତ୍ତନ କରିକି ଯିବେ ଯାଇକି ସେଠି ନଈରେ କ ଳସ ବୁଡ଼ା ହେବ କଳସ ବୁଡ଼ା ହୋଇସାରିଲା ପରେ ସେ ଆସିବେ। ଆସିକି ନା ଦାଣ୍ଡ ପି ମାନେ ସେଇ ଠାକୁର ଘର ଆଗରେ ଭୋଗ ବାଟ ଭୋଗ ତାକୁ କୁହନ୍ତି ହେଲା ସେ ସବୁ ଭୋଗ ଫୋଗ ହୁଏ।
ଆ ମୁଁ ଗୋଟେ ଯାହା ଶୁଣିଛି ଗୋଟେ ବେଲ ବରଣୀ ବି କରାଯାଏ ନେ ବେଲ ଛ ପୂଜା ହେଇକି ଆସିବେ ତାପରେ ବାଟବରଣୀ।
ଆଚ୍ଛା। ହଁ ହଁ ସେଇଟା କଣ କହୁଥିବ ଆମ ଏଠି କିନ୍ତୁ କୁହନ୍ତି କି ବାଟ ପୂଜା। ହେଲା ତ ଆମର ସେଟା। ଏ ଭୋଗ ଭୋଗ ହୁଏ ଭୋଗ ହେଇକିନା ମା ଆସନ୍ତି ମାନେ ମାଙ୍କ କଳସ ତାଙ୍କ ମୂର୍ତିର ତଳେ ରୁହେ ରହିକିନା ପୁରା ଅଷ୍ଟ ଅଷ୍ଟ୍ର ଯେଉ ଦୁର୍ଗାଷ୍ଟମୀ ସବୁଠୁ ବଡ଼ ଓଷା ଆଣିଥିବେ କରନ୍ତି ନା ଆପଣ ଦୁର୍ଗାଷ୍ଟମୀ ଓଷା?
ନାଇଁ ମୁଁ ସେଇରା କିଛି କରେନି।
ଆଚ୍ଛା ଆଚ୍ଛା କରିବି ନା ଆଉ ଦୁର୍ଗାଷ୍ଟମୀ ପ୍ରତ ଆମେ ଆମ ଏପଟେ ସବୁ ଝିଅ କରନ୍ତି ହେଲା ଆମେ ସବୁ କରୁ ସ୍ତ୍ରୀ ଲୋକ ଝିଅ ପୁରୁଷ ଲୋକ ସମସ୍ତେ। କରନ୍ତି କରିକିନା ତାପରେ କଣ କରୁନା ଯେଉହୋଚି ତାପରେ ରା ରାତିରେ ସନ୍ଧ୍ୟାରେ ଆଳତି ହୁଏ। ପୁରା ଷଷ୍ଟୀ ସପ୍ତମୀ ଅଷ୍ଟମୀ ନବମୀ ଚାରି ଦିନି ଯାକ ମାଆଙ୍କ ଆଳତି ହୁଏ। ତାପରେ ରା ଯେଉ ଭୋଜି ବି ହୁଏ ଆମର କଣ କହିଲେ ଇଏ ଭୋ ନୀତି ଜାଣିଛନ୍ତି ନା ଠାକୁରଙ୍କର ନୀ
ହଁ ନୀତି ବି ଯାହାବିହେଲେ ହଉଛି ଯେହେତୁ ଦେବୀ ମା ନା ସେଥିପାଇଁ ନୀତି ହଉଥିବ।
ପାଳି ପାଳି ଥାଏ ସମସ୍ତଙ୍କର ମାନେ ଆମର ଏଠି ଏତେ ଲୋକ ନା। ତ ସେଥିପାଇଁ ସମସ୍ତଙ୍କର ପୁରା ପୂର୍ବପୁରୁଷରୁ ପାଳି ହେଇଯାଇଚି। ବୁଝି ହେଲା ଆଗରୁ ବହୁତ୍ କମ୍ ଘର ଥିଲା। ମାନେ ପାଳି ମାନେ ଆଜି ତମର ପାଳି ଦବ ଆଜି ତମର ପାଳି ଅଛି ତମେ ଖାଇବ ଦେବ ମା ମାନେ ଗାଁ ଲୋକଙ୍କୁ ତାପରେ ଠାକୁରଙ୍କ ନୀତି ବି
ମାନେ କଣ ଦବାକୁ ବାଧ୍ୟ ଜଣେ ଦେଇବାକୁ ସକ୍ଷମ ନଥିଲେ ସେ କଣ ଦବାକୁ ବାଧ୍ୟ?
ସେଇଟା ଆଗରୁ ରହିଯାଇଚି ହେଲା ଆଗରୁ ପୁରା ପୂର୍ବ ପୁରୁଷରୁ ସେଠି
ଭଲ ଆଉ ଦିଦି ତମ ସେଠି ବହୁତ ଭଲ ଜିନିଷ ସବୁ ଅଛି। ଛି ଆଉ କେବଳ ଡାକୁନା ଆମକୁ ଦୁର୍ଗା ପୂଜାାରେ ଆମେ ବି ଟିକେ ଯାଉ ଦେଖେ। କୋ ଗାଁ କେମିତି?
ଏଥର ଦୁର୍ଗା ପୂଜାରେ ମୁଁ ତମକୁ ନିଶ୍ଚିତ ଡାକିବି ତମେ ଆସିବ ଆମ ଦୁର୍ଗାପୂଜା ପୁରା ଭଲସେ ହୁଏ। ତୁମେ ପୁରା ଭଲସେ ମାନେ ପାଳନ କରିବ ତୁମକୁ ବି ମଜା ଆସିବ। ତ ଶୁଣୁନାହାନ୍ତି କେମିତି କଣ ଆମର ହୁଏ ବହୁତ ଭଲ ଆକାରରେ ହୁଏ ରାତିରେ ଆପଣ ଜାଣିନ୍ତି ଯେଉଁ ଫିଲ୍ମର ସବୁ ଷ୍ଟାର୍ ମାନେ ସେମାନେ ବି ସବୁ ଆସିଛନ୍ତି ଆମର ଦୁର୍ଗା
ମାନେ ମେଲୋଡି ହୁଏ?
ହଁ ମେଲୋଡି ହୁଏ। ପୁରା ନାଚ ଗୀତ ହୁଏ ପୁରା ବଢ଼ିଆ ହୁଏ ହଁ ତମେ ସେଥିପାଇଁ ମୁଁ ତୁମକୁ କହୁଚି ତୁମେ ଆ ଆସିବ କେବେ ଆସିକିନା ପୁରା ଆମ ଦୁର୍ଗାପୂଜା ଭଲସେ ନିଜେ ଉପଭୋଗ କରିବ ଯିବ। ହେଲା କେବେ ମନା କରିବନି ଆର ବର୍ଷ ଏଇ ବର୍ଷ ଆର ବର୍ଷ ତ ନୁହେଁ ଏଇ ବର୍ଷ ଦୁର୍ଗା ପୂଜା ବୋଧେ ସେପ୍ଟେମ୍ବର କି ଅକ୍ଟୋବର ମାସରେ ପଡ଼ୁଚି ଅକ୍ଟୋବରରେ ପଡ଼ୁଚି। ତମେ ନିଶ୍ଚିନ୍ତ ଆସିବ ମୁଁ ତମକୁ ଆଜିଠୁ କହିଦେଲି ତମେ ଆସ୍। ହେଲା।
ହଁ।
ଆଉ ଆମର ଭସାଣି ବି ହୁଏ ଭସାଣିରେ ବି ତମେ ଯୋଗ ଦେଇପାରିବ ବୁଝିଲ।
ଆରେ ବା ଏତେ ଭଲ ଫ୍ୟା ସିଲିଟି ଅଛି।
ହଁ ପୁରା ମାନେ ଭସାଣିୀ ଫସାଣିୀ ହୁଏ ନାଚ ଗୀତ ହୁଏ ତମେବି ସେଇ ନାଚ ଗୀତରେ ଟିକଏ ରହିବ ଭଲ ଲାଗିବ ଆମକୁ ବି।
ସେ ବଡ ଆକାରରେ ହୁଏ।
ହଁ ପୁରା ବଡ଼ ଆକାରରେ ବା ଦୁର୍ଗା ପୂଜା ଆମର ଏଇଠି ଯେ ଖଣ୍ଡ ମଣ୍ଡଳ ଯେତେ ଯେତେ ଗାଁ ଅଛି ସବୁଠୁ ଆମରି ଗାଁରେ ମାନେ ପୁରା ପ୍ରସିଦ୍ଧ ହେଇଯାଇଛି କି ଦୁର୍ଗା ପୂଜା ତାଙ୍କ ଗାଁରେ ଭଲ ହୁଏ। କିଏ ବୋଲି।
ତାହେଲେ ଏମିତି କହୁଚ ମାନେ ଏଇଥରକ ମୁଁ ନିଶ୍ଚୟ ଯିବି ନିଶ୍ଚୟ।
ହଁ ନିଶ୍ଚୟ ଆସିବ ଆମ ଦୁର୍ଗା ପୂଜା ଟିକେ ଦେଖିଦେଇଯିବ ଆଉ ତମ ଏରିଆରେ କଣ କଣ ସବୁ ଭଲ ହୁଏ ଦିିବାଲି?
ଦିବାଲି ହୁଏ ମେ କଣ କହିଲେ ଦିବାଲି ବି ସେଇ ଆମ ପାଖ ଗାଁ ର ରାବଣ ପୋଡି ହେରିକା ହୁଏ। ସବୁ ଲୋକ ଯାଆନ୍ତି ଦେଖିବା ପାଇଁ ରାବଣ ପୋଡି ଆଉ ନାଇଁ ନାଇଁ ମୁଁ କେବେ ଯାଏନି ମୁଁ ଯିବାକୁ ବି ଭାବେନି ସେତେଟା କାଇହିଁ କହିଲେ ରାତିରେ ସବୁ ଯିବେ ଢୋଢା ବାଣ ମତେ ବାଣ ଫାଣ ମୋତେ ଏତେ ଭଲ ଲାଗେନି।
ଆଚ୍ଛା ଆଚ୍ଛା।
ମତେ ବି ବାୟୁ ପ୍ରଦୂଷଣ କୁ ପସନ୍ଦ ନୁହେଁ ନା ଯଉ ମୁଁ ବାଣ ଫାଣ ଫୁଟାଏନି।
ଓହୋ ଏମିତି କଥା ତାଳେ ନାଇଁ
ଆଉ ଦିବାଲି ଯଉୋଟେ ଭୋଗଟା ହୁଏ ନା ସେ ଭୋଗ ଟା ମତେ ଭାରି ଭଲ ଲାଗେ। କାହିଁ କହଲେ ତା ଦେହରେ ଟିକେ ନଡ଼ିଆ କୋରାକୁ କଦଳୀ ଚକୁଡା ତା ସହିତ ତାଳ ଗଜା ଖଣ୍ଡ ଖଣ୍ଡ
ଆଖୁ ପଡେ ତୁମ ଆଡେ ବି ଆଖୁ ପଡେ?
ହଁ ଆମ ସେହିତ ସେଇଟା ଗୋଟେ କଣ କହିଲା ଯୋଉ ପଇଁ ଡକା ହୁଏ ମାନେ ପୂର୍ବ ପୁରୁଷ ମାନଙ୍କୁ ଯୋଉ ପିଣ୍ଡ ଦାନ କରାହେଇଏ ତାର ସବୁ ଡକା ହୁଏ ତାର ଯୋଉ ବିଧି ରହିଛି ମୁଁ ସେଥିପାଇଁ ଭାଇ ନିଜକୁ ଓଡିଆ ବୋଲି ଗର୍ବିତ ମନେକରେ।
ହଁ ସେଇଆ ଆମେ ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ଆମେ ଓଡ଼ିଆ ଭଲ ଲାଗେ ସେଥିପାଇଁ ଓଡ଼ିଆ ଜନ୍ମ ନେଇଛି।
କାରଣ ଆମ ଓଡି ଦହିବାର କଥା କୁହନି ମାନେ ଆମ ଏଠି ଗୋଟେ ମାର୍କେଟରେ ଦହିବାର ବାଲା ଦିଏ ଏତେ ସୁନ୍ଦର ତ ମୁଁ ଏବେ ତ ଯାଇ ଖାଇ ପାରୁନି କାରଣ ଏ ଯୋଉ ଖରା ହଉଛି ଘରୁ ବାହାରିବା ପାଇଁ ଇଛା ହଉନି। ଆଉ ସେ ରାସ୍ତା କଡରେ ଯାଇ ତାକୁ ଥର ମଜା ଟାକି ଅଟକେଇଥିଲି ସେ ଅଟ ଅଟକେଇଲାଣି।
ସେ କେମିତି ଅଟକିବ ମାନେ ସେ
ହଁ ପା ସେ କହିଦେଲା ଠେଲା ଆକୁ ସେ କାଢି କୁଡିକି ଦବ ନା ସେଥିପାଇଁ ନହେଲେ ଚିହ୍ନା ଲୋକଟା ଅଧଖ ଖାଲି ହସିଦିଏ ଏକା ହସ ଦେଇେଇି ପଳେଇଲା ଆଉ
ଆଉ କଣ କରିବ ତାର ଗୋଟେ ଜାଗା ମାନେ ପର୍ଟିକୁଲାର ଥିବ ତାପରେ ସେ ତମ ତମ ପାଇଁ ରାସ୍ତାରେ ଯଦି ବି ଅଟ କିଲା ତାର ସେପଟେ ବେପାର ଟାଇମ୍ ଡେରି ହେଇଯିବ ନା। ତ ସେଥି ପାଇଁ ସେ ଆଉ ଅଟିକି ନଥିବ ତମ ପାଇଁ ଆଉ।
ଆମେ ମଝିରେ ଦି ଦିନ ତଳେ ଟିକେ ଛୋଟ ଭୋଜି ଟେ କରିଥିଲୁ। କାହିଁ କହିଲେ ଦିଦି ଆମର ଯୋଉ ସାହି ପିଲା ଅଛୁ ମିଶିକି ବିରିୟାନୀ ଟିକେ କିଣି ଆଣିକି ଆଉ କରିବାକୁ ଇଚ୍ଛା ନାହିଁ ଯେ ଗରମ ପାଇଁ ଚୁଲି କର ପୁଣି ଜାଳ କାହା ବାଡିରୁ ଚୋରି କର ଏସବୁ ଆମେ କରିପାରିଲ ମଜା ଟିକେ ହୁଏ ସେ କିଣି ଆଣିକି ଖାଇ ଦେଇଥିଲୁ।
ଆଚ୍ଛା ଭଲ କରିଚ ଆଉ କଣ ଖାଲି ବିରିୟାନୀ ନା ଆଉ କଣ ସାଙ୍ଗରେ ଆଣିଥୁ
ନାଇଁ ବିରିୟାନୀ ତ କଣ ରାଇତା ତାଇତା ଏଇ ଦିଟା ଜିନିଷ ଆଉ
ଓହୋ ବିରିୟାନି ଆଉ ରାଇ। ତା ନାହିଁ ଆପଣଙ୍କୁ କି ବିରିୟାନୀ ଆଣିଥିଲ ଭେଜ୍ ନା ନନ୍ ଭେଜ୍?
ନାଇଁ ନାଇଁ ଯେ ଆମେ ଭେଜ୍ ହିଁ ଆଣିଥିଲୁ। କାରଣ ଆମର କିଛି ପିଲା ନନ ଭେଜ ଖାଆନ୍ତିନି ସୋ ଭେଜ ହିଁ ଆଣିଥିଲୁ।
ତମେ ତମର ଖାଅନି।
ମୁଁ ବେଶ ଖାଏ କିନ୍ତୁ ସେତେ ଟା ଖାଏନି। ମାନେ ମତେ କଣ କହଲେ ମାନେ ଭେଜ ଟାୁ ଖାଏ ଯେ ମତେ ଭେଜ୍ କଣ ନନ ଭେଜ କଣ ସବୁ ଖାଏ।
ଆଚ୍ଛା କିନ୍ତୁ ନନଭେଜ୍ ଟିକେ।
ହଁ ମାନେ ନନ୍ଭେଜ ର ବିରିୟାନୀ ଟ ମତେ ଭଲ ଲାଗନି ମୋେ ନନଭେଜ ସେମିତି ହିଁ ଖାଇବା ଭଲ ଲାଗେ। କା ସହିତ ମିଶେଇି ଖାଇ ଭଲ ଲାଗେନି।
ଆଚ୍ଛା ଆଚ୍ଛା ହଁ ଆଜିକାଲି ବି ଲୋକ ଆଉ ଭେ ନନ୍ଭେଜ୍ ଖାଇବାକୁ କେତେ ପସନ୍ଦ କରୁନାହାନ୍ତି ଏବେ। ପ୍ରାୟତଃ ସମସ୍ତେ ଭେଜ୍ ଖାଇଲେଣି ବହୁତ ଲୋକ।
ନିଜ ନିଜକୁ ଭଗବାନଙ୍କୁ ସମର୍ପିତ କରିଦେଲେଣି ଆଧ୍ୟାତ୍ମିକତା ଲାଇନ ରେ ସେମାନେ ପଳେଇଲେଣି।
ହଁ ତ ସେଥିପାଇଁ ସେମାନେ ଆଉ କି ଆଉ କେହି ବି
ଦିଦି ତାଳ ପିଠା ଏବେ ତାଳ ସିଯିନ ଚାଲିଚି ତାଳ ପିଠା ଖାଇବେ ଏତେ ସୁନ୍ଦର। ମାନେ ଆର।
ତାଳ ପିଠା ଆମର ବି ଏଇ ଆଗରେ ଜଣଙ୍କ ଘର ସିଏ ହଁ। କୁହନ୍ତୁନି ଭଉଣୀ ତାଳ ପୋଡ଼ପିଠା ମୋର ବହୁତ ତାଳ ପିଠା ମୁଁ। କୋଉ ଗୋଟେ ବି ଛାଡ଼େନି ମୁଁ କା। କାକେରା ଜମା ଖାଏନି ମୁଁ କାକେରାରେ ବି ତାଳ ରହିଲେ ଖାଇଦେବି।
ବଡ ବଡ ଯୋଉ ବହୁତ ବଡ ବଡ କିନ୍ତୁ କଳା କଳା ତାଳ ସେଟା ବହୁତ ମିଠା ଲାଗେ ସେ ତାଳ ଟା।
ଆଚ୍ଛା ଯୋଉ କଳା ତାଳ ବଡ ତାଳ।
ହଁ କଳା ତାଳ ବଡ ତାଳ କିଛି ନୁହେଁ ଦିଟା ଆଣେ ତମ ପରିବାରକୁ ହେଇଯିବ।
ହଁ ହଁ କଣ ବଡ ବଡ ଚାଳ ସେ ସବୁ।
ଯଦି ଦରକାର ତାହେଲେ କହିବା ଆମ ଏପଟେ। କଳା ତାଳ ବଡ ବଡ ମିଳୁଛି ମୁଁ ଦେଇଦେବି ବ୍ୟାଗ ରେ ପୂରେଇକି।
ଆଚ୍ଛା ଆଚ୍ଛା ଠିକ୍ ଅଛି ତମେ ମୋତେ ଦବ ମୁଁ ତମକୁ କହୁଛି ଯେ ମୁଁ କେବେ ଦେଖାହେଲେ ମୋତେ। ସବୁ ବଡ଼ ବଡ଼ କଳା ତାଳ ମୁଁ ବି ଖାଇବି।
ପୋଡପିଠା ଟା ହୁଏ ମତେ ସେଟ ବେଶୀ ଭଲ ଲାଗେ। ଖଣ୍ଡ ଖଣ୍ଡ ନଡିଆ ପଡିଥିବ ସେଇଟା ବେଶୀଆ କାକରା ଟିକେ କଣ କହିଲେ ମତେ। ସେ ଟିକେ ଅଧିକ ବାସେ। ନା ମୁଁ ଖାଇପାରିନି କିନ୍ତୁ ପୋଡପିଠା ଟା ତାର ବାସନ ଟା ଟିକେ ଅଲଗାଥାଏ।
ମତେ ବି ଏତେ ତାଳର କାକେରା ଭଲ ଲାଗେ ନା ପୋଡ଼। ଟା ମୋର ବହୁତ ପସନ୍ଦ ଆଉ ହେଉଛି ଚକୁଳି ଖାଇଛନ୍ତି ନା ତାଳ ଚକୁଳି।
ନା ତାଳ ଚକୁଳି କେବେ ଖାଇନି କିନ୍ତୁ ପୋଡ ଫିଠା ଟା ଖାଇଛି ତାଳ ପୋଡ ପିଠା ଟା ବହୁତ ଭଲ ଲାଗେ।
ଏ ତୁମେ କେବ ତାଳ ଚକୁଳି ଖାଇବ ସିଏ ଆହୁରି ମୋତେ କେବଳ ତାଳରେ ରୁଟିଟା ଭଲ ଲାଗେନି। ଅନେ ତାଳରେ ସବୁ ପିଠା।
ଚାଉଳ ଜ। ସେତିକି ଯୋଉ କରନ୍ତିି ତ ତାଳ ରୁଟି।
ହଁ ହଁ ହଁ ସେଇ ରୁଟି ଟା ଏତେ ବାଗ ଲାଗେନି ନହେଲେ ତାଳର। ଚକୁଳି ତାଳର ଯୋଉ। ପୋଡ଼ପିଠା କାକରା ସବୁ ବହୁତ ଭଲ ଲାଗେ।
ହଁ ହଁ ମାନେ ଚା ଚକୁଲଟା ବି ଭଲ ଲାଗେ କାହିଁକି କହିଲେ ସେ ଜନ୍ତା ହେଇକି ହେଇଥିବ ନା। ଆ ସେଟା ଏମିତି କୁହନ୍ତି କି ଚାଉଳ ଚାଉଳ ରୁଟି। ସେମିତି ତାଳ ରୁଟି ଆଉ।
ହଁ ହଁ ହଁ ଭଲ ଲାଗେ ଏତେ ବି।
ହଁ ମାନେ ଏଇ ଏବେ ସବୁ ଆଇଲାାନି ନା ତାର ଋତୁ ମାନେ ତାଳ ପାଚିଲାଣି। ବଡ ବଡ ତଳ ଗଛରୁୁ ପଡୁଛି। ତମେ କଣ କର କହିଲ ତାକୁ ଟିକେ ନେଇଆସିବେ ଭଲସେ ଧୋଇଦବ। ମାନେ କୋଣା ତାଳ ଆଣିବନି।